ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ମାମ୍ ନମସ୍କାର।
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା କୁହନ୍ତୁ?
ଆଜ୍ଞା ମାମ୍ ନମସ୍କାର।
ନମସ୍କାର।
ଏ କଣ କରୁଛନ୍ତି?
କିଛି ନାହିଁ ବସିଛି ଆପଣ?
ଆଜ୍ଞା ସେମିତି ବସିଛୁ ଆଉ।
ଓହୋ। ହ
କଣ କରୁଛନ୍ତି ଆପଣ?
ବସିଚି ବା।
ଏ କୋଉଠି କଣ ଘରେ ଅଛନ୍ତି?
ନା ନା କଲେଜ ରେ ଅଛି ଏଇଠି ବସିଛି। ମାନେ କଲେଜରେ କ୍ଲାସ ନାଇଁ ନା ତ ସେଥିପାଇଁ ବସିଛି ଆଉ।
ଆଜ୍ଞା। ଆଉ ଟୋଟାଲ କ୍ଲାସ୍ ହେଇନି ନା କଣ କେମିତି?
ନା ନା ଆମର ଆଜି ଫାଷ୍ଟ ଫାର୍ଷ୍ଟ ନାହିଁ କି ସେକେଣ୍ଡ କ୍ଲାସ୍ ନାଇଁ ତ ସେଥିପାଇଁ ବସିଛି ଆଉ।
ଆଇଲନି।
ବସ୍ ଥିଲା ନା ସେଥିପାଇଁ ପଳେଇ ଆସିଲୁ ଘରୁ ତ କ୍ଲାସ ରେ ଆଗରେ ବ୍ୟାଗ ରଖିଦେଇକି ଆସିଛୁ ନ ନାଇ ସିଟ ପାଇବୁ ନା ପଛ ପଶିଲେ ଶୁଭିବନି କିଛି।
ସେଥିପାଇଁ ବ୍ୟାଗ ରଖିଦେଇକି ଆସିିକି ବସିଛୁ।
କେତେବେଳେ କଣ କଲେଜ ଅଫ୍ ହୁଏ ଆପଣଙ୍କର କ୍ଲୋଜ୍ ହୁଏ।
ଗୋଟେ ତ କ୍ଲାସ ସଇଲାନି। ତ ଏଇନା ସେକେଣ୍ଡ କ୍ଲାସ୍ ଲଜିକ ଅଛି ସେମାନେ ଲଜିକ କ୍ଲାସ୍ କରୁଛନ୍ତି।
ଆଜ୍ଞା।
ଆପଣ କଣ ଖାଇଥିଲେ?
ଘରେ ଏବେ ଭାତ ଖାଇକି ଆସିଥିଲି।
ହୁଁ।
ଆପଣ।
ହଁ ଜଳକିଆ ଖାଇଥିଲି ସକାଳେ ଏବେ ତ ଆଉ ଟିକେ ହେଲେ ଗାଧେଇକି ପି
ଆପଣଙ୍କ ଆଡେ ବର୍ଷା ହଉଛି ନା ବର୍ଷା ହଉନି।
ନା ନା ବର୍ଷା ତ ଏବେ ଉଠେଇଛି ଆଉ ହେଇନି କାଲି ହେଇଥିଲା ଜୋରେ।
ହଁ ମାନେ ଦି ତିନି ଦିନ ଯୋଉ ତିନି ଦିନ ଯୋଉ ବର୍ଷା ହେଲାନି କି।
ଆଜ୍ଞା।
ଆମ କୁଅର ଟୋଟେଲି ପାଣି ନଥାଏ ତିନି ଦିନରେ ଆମ କୁଅ ପୁରା ଫୁଲ।
ଆମର ବି କୂଅ ଅଛି।
ହଁ ମାନେ ସେଇ ଆମ କୂଅରେ ମାନେ ଖରାଦିନିଆ ପାଣି ରହେନି ନା। ଶୁଖିଯାଏ ତମେ ତିନି ଦିନ ଏମିତି ବର୍ଷା ହେ ତିନି ଦିନରେ ପୁରା କବୁ।
ଏ ମାଛ ଛାଡିଦେବେ ସେଇ କୂଅରେ।
ମାଛ।
ଆଜ୍ଞା।
ଆପଣଙ୍କ କୂଅରେ ପାଣି ଶୁଖିେ ନା ଶୁଖେନି।
ଆଜ୍ଞା ହଁ ସେମିତି ଶୁଖେ ଏତେ ବି ନୁହେଁ।
ଆମ ଘର କୂଅ ସୁଖୀ ଯାଏ ମାନେ ଏଇଟା କହିଲା ବେଳୁଛ ମାନେ ପଥୁରିଆ ଜାଗା ଟା ନା ତ ସେଥିପାଇଁ।
ଏଇଆ। ଆଉ ଆପଣଙ୍କ ଆଡେ କଣ କେମିତି କଣ ବୁଲାବୁଲି ଜାଗା ଅଛି ନା
ହଁ ଅଛି ସେମିତି ଜାଗ ଅଛି ଆଉ କପିଳାସ ଅଛି।
ଆଜ୍ଞା କପିଲାସ ଆପଣଙ୍କ ଘର ପାଖରେ ନା କଣ?
ନା ନା ଆମ ଘରଠୁ ଆହୁରି ତିରିଶ ଚାଳିଶ କିଲୋମିଟର। ହବ ଆଉ।
ଏ ଜୋରନ୍ଦା ବି ସେ ପାଖରେ ଥାଏ। ଜୋରନ୍ଦା ଜାଣିଥିବେ ଆପଣ।
ହଁ ହଁ ଜାଣିଚି।
ଆଜ୍ଞା ଆପଣ କଣ କପିଳାସ କିଏ କେମିତି କଣ ସବବେଳେ ଯାଆନ୍ତି ନା ମୁଁ କହିଲି କପିଳାସ ସବୁବେଳେ ଆପଣାଆନ୍ତି ନା କଣ କେମିତି?
ତ ଘରଠୁ ବହୁତ ବାଟ ନା ତ ଏମତି ମାନେ ଯଦି ଯିବାର ପ୍ଲାନଙ୍ଗ ଥିବ ତ ଯାଉ। ନହେଲେ ଏମିତି ପୂଜା ପର୍ବ ହଉ। କି ଆଉ କୋଉଠି ଯାଉ ମାନସିକ ଥିବେ ବି ଯାଉ।
ଆଜ୍ଞା ଏବେ କଣ ଆପଣଙ୍କ ରଥଯାତ୍ରା କେମିତି କଣ ହୁଏ ନା ହୁଏନି।
ଆଜ୍ଞା।
ମୁଁ କହିଲି ରଥଯାତ୍ରା ଏବେ ତ ଆସୁଛି।
ଆଜ୍ଞା।
କଣ ଆପଣଙ୍କ ଆଡ଼େ କେମିତି କଣ ହୁଏ?
ହଁ ଗାଁ ପାଖରେ ଅଛି ଜଗନ୍ନାଥ ମନ୍ଦିର ଅଛି ଯେ ସେଠି ହୁଏ।
ଆପଣ ଯାଆନ୍ତି।
ନା କେବେ ଦେଖିନି।
ଆଜ୍ଞା। ଆପଣ ପୁରୀ ଯାଆନ୍ତି ନା ଦେଖନ୍ତି ସେପଟେ ଆଡ଼େ ଯାଆନ୍ତିନି।
ହଁ ପୁରୀ ଯାଇଥିଲି କିନ୍ତୁ ରଥଯାତ୍ରା ଇଚ୍ଛା ଅଛି ତ ରଥଯାତ୍ରା ଦିନ ପୁରୀ ଯିବାକୁ କିନ୍ତୁ ତ ଯାଇ ହଉନି ଦେଖିଆ କେବେ ଜଗା ଡୋରି ଲାଗୁଛି ଯିବ ଆଉ।
ଠିକ ଅଛି।
ଆପଣ କେବେ ରଥଯାତ୍ରାରେ ପୁରୀ ଯାଇଛନ୍ତି?
ନା ନା କେବେ ତ ଯାଇନି ଦେଖିବା କଣ ହେବଛି ଆଗରକୁ।
ଆଉ ଚୈତି ପର୍ବରେ କେବେ ଯାଇଛନ୍ତି? ଆପଣଙ୍କ ଯୋଉ ତାରିଣୀ ମନ୍ଦିର। ଘଟଗାଁ।
ଏ ନା ନା ଯାଇନି କେବେ ନା ନା।
ହୁଁ ହଉ ଇଚ୍ଛା ତ ଅଛି ମୋ ଯିବାକୁ
ଆଜ୍ଞା। ଆପଣ ଘଟଗାଁ କେମିତି କେବେ କଣ ଅଛନ୍ତି ନା? ସବୁବେଳେ ନା କେବେ ଲାଷ୍ଟ ଆସିଥିଲେ?
ଲାଷ୍ଟ ଯାଇଥିଲି ଦୁଇ ହଜାର ତେଇଶି ରେ ଯାଇଥିଲି। ତେଇଶି ନଭେମ୍ବର ଡିସେମ୍ବର ମାସରେ ଯାଇଥିଲି। ଆମେ ଏମିତି ପ୍ରତିବର୍ଷ ଯାଉ ପିକନିକ ହଁ ହଁ ପିକନିକ ଯାଉ କିନ୍ତୁ ଏବେ ମାନସିକ ଅ ଥିଲା ଯେ ମାନେ ଜଣଙ୍କର ଚୁଟି ପକେଇବା ଥିଲା ତ ଯାଇଥାନ୍ତୁ ମାର୍ଚ୍ଚ ଚାଲିଗଲେ ନା ତିନି ମାସ ହେଇନି ତିନି ମାସ ଏବେ ହବ ଏଇ ଦଶ କୁ। ତ ଯାଇନୁ। ଏଇ ବର୍ଷେକିଆକାଟା ସଇଲା ପରେ ଯିବୁ ଆଉ ଜଗନ୍ନାଥ ମନ୍ଦିର ଯାଇଥାନ୍ତୁ ମାନେ ଭାରିଛୁ ମାନେ ଦିଦିନୀ ଆଜି ମାନେ କଥାବାର୍ତ୍ତା ହେଇଛୁ ଦିଦିନୀ ପରେ ଯାଇଥାନ୍ତୁ। କିନ୍ତୁ ମା ଦେହ ପୁରା ସିରିଏସ୍ ହେଇଗଲା ତ ତାଙ୍କୁ ଛାଡିକି ତା ଆଉ ଯାଇହବନି। ତ ସେଥିପାଇଁ ଆମେ ଗଲିନି। ତ ସେ ସିରିଏସ ହେଇଗଲା ନା ଉଠି ବସି ପାଇଲେନି ତ ଏମିତି ମାନେ ପନ୍ଦର ଦିନି କି ମାସେ ଭିତରେ କି ଚାଲିଗଲେ ତ ଆମର ପୁରୀ ଯିବାର ଥିଲା ପୁରୀ ଯାଇ ପାରିଲୁନି କପିଳାସ ଯୋଉ ତାରିଣୀ ଯିବାର ଥିଲା ତାରିଣୀ ବି ଯାଇପାରିଲୁନି ଦେଖିବା ଯିବୁ ଆଉ।
ଆଜ୍ଞା ସରି ତାଲେ ଆପଣଙ୍କୁ ଟିକେ ଇଏ ଲାଗିଥିବ।
ନା ନା କିଛି ନାହିଁ।
ଆଉ ଆପଣ କୁହନ୍ତୁ କଣ?
ଆଜ୍ଞା।
ମୁଁ କହିଲି କୁହନ୍ତୁ କିଛି।
ହାଲୋ।
ଯାହଉ ଆଜି ଆମ ହାଲୋ।
ହାଲୋ।
ଆଜ୍ଞା କୁହନ୍ତୁ।
ହଁ ଦେଖିବା କେବେ ଡୋରି ଲାଗିବ ଆପଣ ଠାକୁର ଯାହା ହଉ ଆପଣଙ୍କୁ ଡାକିବେ କେବେ?
ଆଜ୍ଞା। ଆଜି ରୋଷେଇ କଣ ନା ଜାଣିନାହାନ୍ତି?
ଏ ନା ଏବେ ତ ଦେଖିବା କଣ ଚିକେନ୍ କରୁଥିବେ କି କଣ କରୁଥିବେ? ଏ ବୋଧେ ଚିକେନ ତରକାରୀ ହେଇଥିବ ମୁଁ ତ ଟିକେ ଏପଟ ଆଡେ ଅଛି। ଆଜ୍ଞା।
ଉଁ ହ ଆପ ଣଙ୍କ ରୋଷ ଷେଇ ଆସୁ ଚିନା କିଛି ଆସିନି?
ହଁ ହଁ ମତେ ଆସେ ରୋଷେଇ।
ରୋଷେଇ କଣ କଣ ଆସେ ଆପଣଙ୍କୁ?
ହଁ ଆସେ ବୋହୁତ ପ୍ରକାର ଆସେ।
ତ ହେଇଠୁ କଣ ଆସୁଛି କଣ ଭଲ ବନାନ୍ତି ତମେ ସେଇଟା ଟିକେ କହିପାରିବେ?
ଏଇ କଣ ଚିକେନେ
ଆଜ୍ଞା।
ଏ କଣ ଚିକେନ ଲେ?
ନାଇଁ ଆପଣଙ୍କୁ ମାନେ ଆପଣ ଯୋଉଟା ଭଲ ବନେଇ ପାରନ୍ତି ତ ସେଇଟା ଟିକେ କହିବେ?
ଭଲ ତ ଚିକେନ ରେ ନର୍ମାଲ୍ ସମସ୍ତେ ଯେମିତି ବନାନ୍ତି। ମୋର ଟିକେ ମୁଁ ଟିକେ ଅଲଗା ଟାଇପ୍ ବନାଏ।
ଓ ହ ହଁ ଟି କେ କୋହୁ ନାହାନ୍ତି।
ତ ଫାଷ୍ଟ ଆ ତ ଫାଷ୍ଟ୍ ଆପଣ ତେଲ ଗରମ କରିବେ
ଆଜ୍ଞା
ତ ଚିକେନ୍ ଧୋଇକି ରଖିଥିଲେ ରଖିଥିବେ ସେତେବେଳେ ତେଲରେ ପିଆଜ ଯୋଉ ଛା ପକାନ୍ତି ତେଲ ହୋଇସାରିଲା ପରେ
ହଁ ତେଲ ଟା ଗରମ ହେଲା ପରେ ପକାନ୍ତି
ହଁ କିନ୍ତୁ ପିଆଜ ନ ପକେଇକି ଆପଣ ଫାଷ୍ଟ୍ ତେଲ ଯେତେବେଳେ ଗରମ ହେବ ଚିକେନ୍ ଟା ପକେଇବେ
ଚିକେନ୍ ମାନେ ଚିକେନ୍ ଆକୁ ଫାଷ୍ଟ୍ ଭାଜି ଯୋଉ ଚିକେନ୍ ଯୋଉ ଭାଜି କରନ୍ତ ଚି ଆପଣ ବୋଧେ ଭାଜିକି ବୋଧେ କରନ୍ତି। ମାନେ ତାର ଯୋଉ ପାଣି ଅଂଶଟା ଗଲା ପରେ ଯୋଉ କରନ୍ତି। ସେ ସେ ଟାଇପ୍ ରେ କରନ୍ତି?
ଆଁ ଆଜ୍ଞା ଚିକେନ୍ ଟା ଫାଷ୍ଟ୍ ସେତେବେଳେ ପକେଇବେ ଟିକେ ଟିକେ ଦେଖିବେ ଭାଜି ହେଲା ଭଳିଆ ଟାଇପ୍ ର ହେଲେ କଡ଼କଡ଼ିଆ ଟିକେ ଟିକେ ଲାଗେ‌।
ହୁଁ
ତ ଚିକେନ୍ ଟା ସେତେବେଳେ ପକେଇବେ ତାପରେ ଆପଣଙ୍କ ଅଦା ରସୁଣ ଟିକେ ଚିକେନ ଟା ଦେଖିବେ ଟିକେ ହେଇ ଆସିବ ଯେତେଳେ ହଳଦିଆ ଟି
ଆଜ୍ଞା।
ତାପରେ ଆପଣ ଅଦା ରସୁଣ ପେଷ୍ଟ ପକାଇବେ ପିଆଜ ବି ଭଜା ପକେଇବେ ମାନେ କାଟିକି ପକେଇଲେ ହବ ବ ମୁଁ ତ ପେଷ୍ଟ ପକାଏ।
ଆଜ୍ଞା।
ପେଷ୍ଟ ପକେଇବେ ତାପରେ ସେଟାକୁ ଗୋଳେଇକି ର ଦେବେ ଦଶ ପନ୍ଦର ମିନିଟ୍ ଭଳିଆ।
ଆଜ୍ଞା।
ଟିକେ ମସଲାଟା ଲାଗିଯିବ ତା ପରେ ଆପଣଙ୍କର ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଗରମ ମସଲା ଚିକେନ ମସଲା ଏତକ ପକେଇଦେବେ।
ଆଜ୍ଞା।
ତ ଆପଣ ଭାଜ ଦେବେ। କିଛି ସମୟ ରଖିବେ ଆଉ ତାପରେ ପାଞ୍ଚ ମିନିଟ ଭଳିଆ ଦେଖିବେ ଭଜା ଯେତେବେଳେ ହେଇଯିବ ବାସ୍ନା ବି ବଢିଆ ଆସିବ ଆଉ ଗୋ ଟା ମସଲା ବି ଭାଜିକି ଯଦି ରଖଥିବେ ଆପଣଙ୍କର ଯୋଉ ଗୁଣ୍ଡ ପକାନ୍ତି ସେଥିରେ ଫ୍ଲେଭରଟା ଟିକେ ଭଲ ଆସେ ତ ଆପଣ ଚାହିଁଲେ ସେତେବେଳେ ପାଣି ଦେଇକି ଯୋଉ କରନ୍ତି ତରକାରୀ ଭଳିଆ ଝୋଳ କରନ୍ତି।
ଆଜ୍ଞା।
ପାଣି ଯୋଉ ଇଏ ପକାନ୍ତି ଆପଣ ଚାହିଁଲେ ସେମିତି କରିପାରିବେ କି ଆପଣ ଯୋଉଁ ବହଳିଆ ଟାଇପର ଯୋଉ କରନ୍ତି ଗ୍ରେଭି ଟାଇପର -
ଆଜ୍ଞା।
ସେମିତି ବି କରିପାରିବେ ତାପରେ ଧଣିଆ ପତ୍ର ଚୁନ ଚୁନ କରି କାଟିିକି ଗାର୍ନିସିଂ କରିଦେବେ - ଆଉ ଯୋଉ ଦେଖିଥିବେ ଯୋଉ ଅଦା ଯୋଉ ଛୋଟ ଛୋଟ ପି ସରୁ ସରୁ କାଟିକି ଯୋଉ ଅଦା ପିସ୍ ପିସ୍ କରିକି ପକାନ୍ତି ବାସ୍ନା ପାଇଁ
ଅଦା ହା ହା
ଏ ହୋ ଓପରେ ଓଦା ପକାନ୍ତି -
ମାନେ ଏମିତି ଖାଲି ଇ - ସରୁ ସରୁ ପିସ୍ କରିକି ଛୋଟ ଛୋଟ ହ୍ୟାଲୋ
ଆଜ୍ଞା କୁହନ୍ତୁ
ମୁଁ କହିଲି ତା ଉପରେ ଓଦା ପକା ଅଦା ପ କାନ୍ତି ମାନେ ଏମିତି କାଲି ଉପରେ ଗାର୍ନିସିଂ କରିବା ପାଇଁ ବାସ୍ନାଟା ଟିକେ ଭଲ ଆସେ -
ଆଜ୍ଞା ନା ଆମ ମୁଁ ସେମିତି ପକେଇନି କି ଜାଣିନି ଆଜି ଫାଷ୍ଟ ଯାଇଁଲି।
କରିବେ ଥରେ ଦେଖିବେ ଭଲ ଲାଗିବ। ହଁଁ ସେ ମସଲା ମୁଁ ଲୁଣଟା ଭୁଲି ଯାଇଚି ସେ ଯୋଉ ମସଲାରେ ଲୁଣଟା ଆପଣ ପକେଇଦେବେ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ମୁଁ କହିଲି ମୁ ଲୁଣଟା ମୁଁ ଭୁଲି ଯାଇଚି ସେ ଯୋଉ ମସଲାରେ ଲୁଣ ଟା ଆପଣ ପ କେଇ ଦେବେ।
ଆଜ୍ଞା।
ଆଜ୍ଞା ତା ହେଲେ ରଖୁଚି।
ଆଜ୍ଞା ଆଜ୍ଞା।
ଧନ୍ୟବାଦ।